ହାଲୋ।
ହାଲୋ। ହୁଁ କଣ କରୁଛୁ?
ଖାଉଛି ଆଉ। ଖାଇବା ସରୁନି ମୋର।
ଆରେ ସାଙ୍ଗ ଆଜି ହଠାତ୍ ସ୍କୁଲ୍ ବେଳର ସେଇ ପୁରୁଣା ଫଟୋଟା ମିଳିଗଲା। ଦେଖିକି ପୁରା ପୁରୁଣା ଦିନ ମନେକ ପଡିଗଲା ୟାର।
ହୁଁ ସତରେ ସେଇଟା ଆମ ଜୀବନର ସବୁଠୁ ବେଷ୍ଟ ସମୟ ଥିଲା। କୌଣସି ଚିନ୍ତା ନଥିଲା କି ପୁଁ ଖାଲି ପାଠ ପଢା ଆଉ ଦୁଷ୍ଟାମି।
କ୍ଲାସ୍ ବେଳେ ପଛ ବେଞ୍ଚରେ ବସି ଚୋରାରେ ଟିଫିନ୍ ଖାଉଥିଲେ।
ହୁଁ। ହଁ ଆଉ ଦିନେ ଖାଉ ଖାଉ ସାର୍ ଦେଖି ଦେଇଥିଲେ। ଓ ଆମକୁ କ୍ଲାସ୍ ରୁ ବାହାର କରି କାନ ଧରିକି ଠିଆ କରିଦେଇଥିଲେ। ହଁ ସେତେବେଳେ ବହୁତ ଲାଜ ଲାଗୁଥିଲା। ହଁ ହେଲେ ଏବେ ଭାବିଲେ ବହୁତ ହସ ଲାଗୁଛି।
ଆଉ ସେଇ ବର୍ଷା ଦିନ କଥା ଯେତେବେଳେ ବେଶୀ ବର୍ଷା ହେଲେ ସ୍କୁଲ୍ ଛୁଟି ହେଇଯାଉଥିଲା। ଆମେ କାଗଜ ଡଙ୍ଗା ବନେଇ ପାଣି ରେ ଭସାଉ ଥିଲେ। ଆଉ ଭିଜି ଭିଜି ଘରକୁ ଆସୁଥିଲେ।
ହଁ। ସେ ସମୟ ଆଉ କେବେ ଫେରିବନି ଏବେ ତ ଖାଲି ଅଫିସ୍ କାମ ଆଉ ମିଟିଙ୍ଗ ଟେନସନ୍। ଏଥିପାଇଁ କୁହନ୍ତି ସ୍କୁଲ୍ ଜୀବନ ହିଁ ସବୁଠୁ ଭଲ।
ଏକଦମ୍ ସତ କଥା। ଚାଲେ ଏଇ ରବାର ଦିନ ଆମ ସ୍କୁଲ୍ ଆଡେ ବୁଲିବାକୁୁ ଯିବା। ସେ ପୁରୁଣା ଖେଳ ପଡିଆ ଆଉ କ୍ଲାସରୁୁମ୍ ଗୁଡାରେ ଆଉଥରେ ବସି ଦେଖି ଆସିବା।
ହୁଁ, ବହୁତ ଭଲ ଆଇଡିଆ, ମୁଁ ମୁଁ ତ ରେଡି। ସେଠି ଆମ ପୁରୁଣା ପୁରୁଣା ଚାଲି ଦୋକାନରୁୁ ସମସ୍ତେ ବି ଖାଇବା।
ହଁ ଡିଲ୍ ରହିଲା ରବବାର ସକାଳେ ଦେଖା ହବା ଆଉ।
ହଉ ରବାରେ ତୁ ଫ୍ରି ଥିବୁ ତ?
ହଁ ହଁ ଫ୍ରୀ ଥିବି ଆଉ।।
ଆମ ସ୍କୁଲ୍, ଆମ ସ୍କୁଲ୍ ପୁରା ଚେଞ୍ଜ ହେଇଯାଇଛି। ଆଉ ନାହିଁ ସେ ଆମ ଆମେ ହିଁ ଯେବେ ପଢୁଥୁଲୁ ଯେମତି ଥିଲା ଏବେ ଗଲେ ମୁଁ ଆଉ ଚିହ୍ନି ପାରୁନି ଆମ ସ୍କୁଲ୍।
ହଁ ଫାଇଭ୍ ଟି ରେ ଚେଞ୍ଜ ହେଇଯାଇଥିଲା ନା।
ଉଁହୁ।
ଓ କଲର୍ ଫଲର ଦିଆଯାଇଚି। ନୂଆ ବିଲ୍ଡିଂ ହେଇଯାଇଚି।
ହଁ।
ହଁ କମ୍ପୁଟର ଫମ୍ପୁଟର ବି ଦେଇ ଦେଇଚନ୍ତି ନା କଣ ଆମ ସ୍କୁଲ୍ କୁ ସବୁ।
ନା ହେଇଥିବ ଜାଣିନି।
ହଁ ଏବେ କମ୍ପୁଟର ଫମ୍ପୁଟର ଦେଇଛନ୍ତି ଆଉ।
ନା ଆଗୁରୁ ବି ତ, ଆଗରୁ ବି ତ ଥିଲା କମ୍ପୁ ଟର ବି ତ ଶିଖାହଉଥିଲା।
ହଁ ଥିଲା। ଆ ମୋର ଆ, ହେଲେ ଏ ମୋ ମନେ ପଡୁନି, ଥିବ ଆଉ। ଆଉ ସାର୍ ମାନଙ୍କୁ ସବୁ ମିସ୍ କରୁନ।
ସାର୍ ମାନଙ୍କୁ ହଁ ଆମର ଯୋଉ ସାନସକ୍ରିଟ ସାର୍ ଥିଲେ ସେ ତ ବୁ ବଡ଼ିଆ ଥିଲେ ମ୍ୟାଥ ସାରେ ବି,
ଉଁ ହୁଁ ମ୍ୟାଥ୍ ସାର୍ ତ ଖାଲି ମାଡ ଦେଇଦଉଥିଲେ ଆଉ
ନା ନା ଆମ ମ୍ୟାଥ ସାର୍ ଯେ ଜମା ବି ବାଡାନ୍ତିନି ଖାଲି ଭଲସେ କଥା ହୁହନ୍ତି ଆମର ଯୋଉ ବିଜ୍ଞାନ ସାର୍ ସେ ମାନେ ବହୁତ ବାଡାନ୍ତି ଯିଏ ବି କରେ େଇଥିବ ଯୋଉ ଖାତା ଦେଖଛନ୍ତି ନା ହୁଁ ନ କରି ନେଇଥିବ ପୁରା ମାଡ଼ ହବ ହାତ ପୁରା ଫାଟି ଯାଇଥିବ।
ହ ବା ସାରନ ହେତି ଯ ମାଡ଼ ଏଇନା ତ ଆଉ ଉଠି ଗଲାଣି ସବୁ ଆଉ ମାଡ କଣ କିଛି ଛୁଆ ତ ଜାଣିବା ପ୍ରଣତି ମାଡ କୁ
ହଁ ଅଁ
ଆମ ବେଳେ ଖାଲି ଅମରି ସେ କଳମ ସବୁ କୁଆଡେ କଣ ଆଣନ୍ତି ବାଡ଼ି ଫାଡି଼। ପିଟିବା ପାଇଁ
ବେତ ବେତ ର ଯୋଉ
ହଁ ସେବେତ କଡ଼ା। ଜ ଆଜିକା ଡେଟ୍ ଛୁଆ ତ ଖାଲି ମାଡ଼ ଫାଡ଼ ମାଇଲ
ଆମର ଆମର ବିଜ୍ଞାନ ସାର୍ ତ କିଛି ମାନିବେନି ପୁରା ଆଖି ବୁଝିକି ପିଟିବେ। ଯିଏ ଖାତା ନ ନେଇ ଥିବ। ପୁରା ଡାଇରେକ୍ଟ ପଠେଇବେ କି ଯ ଖାତା ନେଇକି ଆସିବ ଯିଏ ନ କରିଥିଲା। ଖାଇଲା ପରା ଆଉ ଧୂଆଁ ମାଡ଼ ଆଉ
ହଁ ସେଇବା
ଆଉ ବି ପିଲାମାନେ ଡରିକି ବି ସବୁ ବସି ପଡନ୍ତି ପଛ ସିଟରେ ଯାଇକି। ଫାଷ୍ଟ ସେକଣ୍ଡ ଥାର୍ ଲାଇନ ଯୋଉମାନେ ବସିଥିବେ ସେ ତ ପୋକ ଗୁଡା କରିକି ଆଣିଥିବେ।
ହୁଁ ଟ୍ୟାଗ ବେଞ୍ଚର ବ୍ୟାଗ ବେଞ୍ଚରର ମାଡ ଖାଇବା ବସି ନା
ହଁ
ଆମେ ତ ବ୍ୟାକ୍ ବେଞ୍ଚର ବୋଧେ ଥିଲୁ ଆଉ ଆମକୁ ଖାଲି ତ ସାର ମାରନ୍ତି ଆଉ। କା କୁ ପାଇବେନି ଆମ କୁ ବାଡ଼େଇ ବେ ଝିଅ ପିଲା ଗୁଡ଼ା ସବୁ ହାରାମି ଥିଲେ। ପାଠ କରି ନେଇଆସିବେ ଆଉ ଆଣିକି ଦେଖେଇଦେବେ ଆମେ ମାଡ ଖାଇବୁ।
ନା ଆମ ସ୍କୁଲରେ ବି ତ ଝିଅ ପିଲା ବି ମାଡ଼ ଖାଆନ୍ତି। ଯୋଉ ମାନେ କରିକି ନଆଣିଥିବେ ସେ ଖାଆନ୍ତି ଆଉ।
ହଁ ପା ଆରେ ସେଇମାନେ ଦେଇ ଦିଅନ୍ତି ନା ସାର ଆମକୁ ଆସିକି ଧରିବେ। ତମର କଣ ତମେ କୋଉଠୁ ଆଣିବ? କରିଥିଲେ ସିନା ଆଣିକି ଦବୁ
ହୁଁ ପଠାନ୍ତିିନ ତମକୁ ଯା ଘରୁ ନେଇକି ଆସିବ ଖାତା
ଆମେ ସାର୍ କରିଥିଲୁ କୋଉଠି ଛାଡି ଦେଇେଇଛୁ ମନେ ପଡୁନି ଆଉ ଆଉ ମିଛ କହିବୁନୁ ଆଉ କଣ କରିବୁ। ଆଉ କୋଉଠି ଲେଖିନି ଯୋଉଠି ଆଣିକି ଦବୁ କୋଉଠି
ହୁଁ
ଆଜ୍ଞା ବର୍ଷ ତିନ୍ତି ଗଲା ଆଉ ଆସିଥିଲୁ ବାଟରେ ଦେଖିଦେଲି ବହୁତ କଷ୍ଟହୁଏ ତିନ୍ତି ଯାଇଛି ସାଙ୍ଗ
ଆଉ ତମେ ସ୍କୁଲ ଯୋଉ ମାନେ ଉଁ କେତେଥର ଲୁଚିକି ଆସିଛ।
ଛୋଟ ବେଳେ ତ ବହୁତ୍
ଛୋଟ ବେଳ ମାନେ ଆମର ଅଷ୍ଟମରେ ତ ରୋଡ ମାନେ ରାସ୍ତା କଡ଼ରେ ଥିଲା। ଯଉାନେ ଆମର ପା ହଁ
ନା ନା ଆମେ ଅଷ୍ଟମ ନୁହଁ ଉ ଆଉ ଅଁ ପ୍ରଥମ ଦୁତୀୟ ବେଳୁ ବହୁତ ଥରେ ନୁଚିକି ପଳେଇ ଆଇଲି ସ୍କୁଲରୁ। ଗୋଟେ ବାଜିବ ତ ଧରି ବ୍ୟାଗ ଧରି ଦୌ ବି
ନା ଆମର ବି ସେଇ ଅ ଗୋଟା ହବନି ତ ମାନେ ବ୍ୟାଗ ଝରକା ପଟେ ବହି ଗୁଡାକ ଖୋଲି ଦେଇଥିବୁ ଉଁ ଉଁ ସେତେବେଳେ ନେଇକି ଯାଇଥିଲୁ କଣ କହିଲ ଯୋଉ ଦିନ ଆସିବା ଆସିବ ଗୋଟେ ଯୋଉ ଆସେନି ଶା-ଶାଢୀ ଜରି
ହୁଁ।
ସେଇଗୁଡା ସେଇଗୁଡା ନେଇାଥିବ ବହି ବାହାର କରିକି କା ପଟେ ଦେଇଦଉ ଆଉ ସେଇ ଜରିଟାକୁ ଧରିକି ପଳେଇ ଆସୁ ବାହାର ପଟେ। ହେଲା ଆଉ ତାପରେ ଆସି ଘରେ ଆଉ।
ହୁଁ ହୁଁ ହୁଁ ଭଲ ଆଉ। ସାର ବାଡ଼ାନ୍ତିନି ତା ପରଦିନ?
ନା ସେ ବହୁତ ପିଲା ଥାଆନ୍ତି ଜଣା ପଡନ୍ତି ନି।
ଅ ହଁ ହଁ ତାପରେ ଗୋଟେ ଅଧେ କ୍ଲାସ ଥାଏ ଆଉ ସାର ଙ୍କ
ମାଇନର ସ୍କୁଲ ରେ କମ ପିଲା ଯାଆନ୍ତି ନା ହାଇସ୍କୁଲ ରେ ହେଲା ତ ଅଧିକ ପିଲା ହେଇ ଯାଆନ୍ତି।
ହୁଁ ଆଉ ଏମିତି ରେ ବି ସେ ସାର ଯେ କ୍ଲାସ କରିବେ ସିଏ ତ ଆଗରୁ ଆଉ ନଥିବେ ନା ସେ କ୍ଲାସ କୁ ଟିକେ ଦେଖିବେ। ଇଏ ପଚାରି ଆଇଲା ବେଳୁକୁ ସେତିକି ପିଲା ଦେଖନ୍ତି ଆଉ।
ଅ
ହୁଁ ନାଇଁ ଆମେ ଯିବା ଆସିବା କରି ନୁ କିନ୍ତୁ ମାଡ ଆମର ବି ହଉଥିଲା ବହୁତ। ଭଲ ଲାଗେ କିନ୍ତୁ ସେ କଥା ଭାବିଲା ବେଳକୁ।
ତମେ କେତଥର ମାଡ ଖାଇଛ?
ଓ ହୋ ହୁଁ ହଉ ଖାଇଛି ବୋହୁତ ଥର।
ଆଉ ଆମର ଥିଲେ ଭୂଗୋଳ ସାର ଜଣେ ସେ ଆମର ଯୋଉ ଲାଷ୍ଟ ଗୋଟେ ଖେଳ ପିରିୟଡ ହୁଏନି।
ହଁ।
ସେଇଟାରେ ବି ଆସିକି କ୍ଲାସ କରିବେ କ୍ଲାସ ତ କରିବେ କରିବେ ଖାଲି ନୋଟ ଗୁଡା ଡାକିବେ କହିବେ ଲେଖ ବସିକି।
ଆଚ୍ଛା।
ସେଇ ବହିରୁ ଆମେ ତ କଣ ଦେଖି ଲେଖିପାରୁନୁ ଆସିବେ ସେଇଗୁଡାକ ବସି ଡାକିବେ।
ହଁ ସେମିତି ଆଜିକାଲି ତ ପଢା ହଉଛି ଆଉ କଣ ଅଛି? ସେମିତି ତ ଆଜିକାଲି ସେମିତି ଆଉ ବହିରୁ ନୋଟ ଡାକୁଛନ୍ତି ଆଉ କଣ କୋଉଠୁ ଆଣିବେ?
ତାଙ୍କ ନା ତାଙ୍କ ନା ଥିଲା ପୁରା ମାନ୍ଦା ସାର୍ ସେ ପୁରା ଚାଲୁଥିବେ ପୁରା ଏମିତି ଢ଼ୋଳେଇ ଢୋଳେଇ। ସାଇକଲ ଚଲଉଥିବି ହା ହା ଅ ଧିମେଇ ଧିମେଇ ପେଡାଲ ମାରୁଥିବି।
ହାଲୋ ଆଉ ସାର୍ ତ ଭଲ ସାର୍ ପାଇଥିଲ।
ହୁଁ।
ହୁଁ ଆଜିକା ଡେଟରେ ଯୋଉ ଖଟଣି ହଉଛି ଭାବୁଛି ସ୍କୁଲ ଥିଲା ଭଲ ଥିଲା। ବିନ୍ଦାସ ଲାଇଫ ନାଇଁ କିଛି ନାଇଁ ଖାଇ ପିଇ ସୋଇପଡୁଥିଲୁ।
କଲେଜ ଲାଇଫ ବି ଭଲ ଥିଲା।
ହଁ ସେଟା ତ ଆହୁରି ବଢିଆ ଖାଲି ଖାଇବ ପିଇବ ବୁଲିକି ଆସିବ ଆଉ।
ହୁଁ।
ଏଇନେ ତ ହେଲେ ଟିଉସନ ଟେନସନ ହୁଁ। କଲେଜ ପରେ ଟେନସନ।
ହୁଁ।
ହୁଁ।
ଆଉ କଣ ଖାଇ ସାରିଲଣି?
ହଁ। ଆଉ ହୁଁ,
କଣ ନା ଖାଇନି?
ମୁଁ ଖାଇ ଦେଇଚି ନା ଆଉ। ଖାଇବା ଟା ଖାଇଦବ ନା, କହିଲେ କଣ ହବ।
କଇଲେ ତାପରକୁ ମୁଁ
ଓ ଖାଇବା ଆସିକି ପହଞ୍ଚିବ।
ହଁ ତମ ପାଇଁ କଟ ଖାଇବାଡ ଅିବୁ ଆଉ ଯଦି ନା କଣ ଯଦି ପରେ ଖାଇ ଦେଇ କ୍ୟାନସଲ ହେଇଯିବ
ଆଚ୍ଛା। ଆଉ କ
ଆଉ ତମେ ଯୋଉଠି ରହୁଛ ସେଠି ତମେ ଏକା ରହୁଛ ନା ସମସ୍ତେ ମିଶିକି ଅଛ?
କଣ କହିଲ?
ଏବେ ତମେ ଅଛ ସେଠି ସମସ୍ତେ ରହୁ ମାନେ କେତେ ଜଣ ରହୁଛ ଗୋଟେ ରୁମରେ -?
ହ ତିନି ଚାରି ଜଣ।
ଆଉ ପୁରା ଫ୍ରି
ହଁ କଣ କଥା ହବା ଗଲେ ବାହାରକୁ ଆସିବାକୁ ପଡଛି ଆଉ
ମାନେ ଫ୍ରି ମାନେ ପଇସା ଦବାକୁ ପଡୁନି ତ?
ନା ନା ସବୁ ଫ୍ରି।
ହଁ
ଏ ସବୁ ସାଟଲଟ ଆଗରୁ
ମାନେ ସେଇଥିରୁ କଟିବ।
ହଁ
ହଁ
ହଉ କ ହ ତମେ ଜପକଛ
ହଉଁ ହ ଭୁବନେଶ୍ୱର।
ଆଛା, କମ୍ପାନୀ
ହୁଁ
ଭଲ ହ
ଆଉ କଣ କୁହ?
ହ କହ ଭୁବନେଶ୍ଵରରୁ ରହୁଛ, ନା ଆସିଛ ଘରକୁ
ନା ମୁଁ ଭୁବନେଶ୍ଵରରେ ହିଁ ଅଛି।
ଆଛା, ଘରକୁ ଆସୁନ
ମୁଁ ଘରକୁ ଯାଇଥିଲି ରଜ ପୂର୍ବରୁ ଯାଇଥିଲି ଆଉ ରଜରେ ତ ଛୁଟି ମିଳିଲାନି। ଲାଷ୍ଟ ରଜ ଦିନ ଗୋଟେ ଛୁଟି ଥିଲା, ଗଲିନି ଆଉ
ହୁଁ ହାଲୋ। ଆ କରଛଉ
ହଉ ତମେ କଣ କର, ରଖୁଛି ଆଉ
ହଉ ହଉ।
ହଁ